ହ୍ୟାଲୋ ନମସ୍କାର।
ହଁ ନମସ୍କାର। କୁହନ୍ତୁ। କଣ କରୁଥିଲେ? ଏଇ ମୁଁ ଖାଇକି ଆସି ବସିଥିଲି ଆଉ, ଆପଣ?
ମୁଁ ବି ଏଇ ବସିଥିଲି।
ଆଉ
ଆପଣ ଆଡେ ବର୍ଷା ହଉଚି ନା?
ଆଉ ଆପଣଙ୍କ ଆଜ୍ଞା। ବର୍ଷା ପା ଆଜି ସକାଳୁ ହଉଚି। ସିଆଡେ ହଉନି, ଆପଣଙ୍କ ଆଡେ?
ଆଜ୍ଞା। ଏନା ଟିକେ କମ୍ ଛାଡି ଯାଇଚି ବର୍ଷା।
ହଁ ହଁ। ଏଇନା ଟିକେ ଛାଡି ଯାଇଚି। ଆଉ ଆପଣ କଣ ଖାଇ ପିଇକିନା ବସିଚନ୍ତି? ଆଉ ବିଶ୍ରାମ ନେଇନାହାନ୍ତି?
ହଁ, ବିଶ୍ରାମ ନେଇ ଉଠିଲି। ଖାଇ ପିଇକି ଶୋଇଥିଲି। ବିଶ୍ରାମ ନେଇ, ବର୍ତ୍ତମାନ ଉଠିଲି।
ଆଜ୍ଞା। ଏ ମୁଁ ବି ସେଇ ଖାଇପି ବ ଖାଇଯିବା। ତାପରେ ଯିବା
ଆଉ କଣ କୁହନ୍ତୁ, ଆପଣ ଆଜି ଖାଇଲେ କଣ ମଧ୍ୟାହ୍ନରେ?
ମୁଁ ଖାଇଥିଲି ଭାତ, ଡାଲି, ଭା ତ ଡାଲି, ତରକାରୀ, ସାଲଡ଼, ପାମ୍ପଡ଼।
ଆଛା, ଅରୁଆ କିି?
ନା ଉସୁନା।
ଓହୋ, ଆଉ କୁହନ୍ତୁ, ଆଉ ଆପଣ ଦେହ ପା ଭଲ ଅଛି ନା? ନାଇ ଏ ବର୍ଷା ପାଇଁ, ହାଁ।
ଆଜ୍ଞା ଭଲ ଅଛି, ଆପଣଙ୍କର କି ସାଉଣ୍ଡ ହଉଚି ଶବ୍ଦ ଶୁବୁଚି।
କଣ କହିଲେ?
ଶବ୍ଦ ଶୁବୁଛି।
ଆପଣଙ୍କର ବାର୍ତ୍ତାଟା, ଶୁଭୁନି ଭଲସେ ମତେ।
ଆପଣଙ୍କ ବାର୍ତ୍ତା ଟା ଭଲସେ ଶୁଭୁନି, ଶବ୍ଦ ଟା
ହଁ ଶୁବୁନି ପା, ଆପଣଙ୍କର ବି ଶୁଭୁନି। ଏଇ ଯୋଉ ବର୍ଷା ପାଇଁ ଦେ କହିଲୁ ଟିକେ, ହଁ ଏବେ ଶୁବିଲା, କୁହନ୍ତୁ ଦେଖି?
ଶୁବିଲା?
କହିଲୁ ଦେଖି, ହଁ, ଏ ଶୁବିଲା, କହୁନାହାନ୍ତି ଲାଇନ କରିକି ଯୋଉ ଶବ୍ଦରେ କୁହନ୍ତୁ ଶୁଭିବ। କଣ ଦେଖିବା?
ଆପଣ, ଆଡେ କିଭଳି ରାସ୍ତାଘାଟ
ନା ଭଲ ତ ଏବେ ତ ସବୁଆଡେ ପିଚୁ ପକା ହେଇଗଲାଣି କିନ୍ତୁ ବର୍ଷା ପାଇଁ ଏଇ ବାଡି ଫାଡି କାଦୁଅ ଆଉ। ବାଡ଼ି ଫାଡ଼ି କାଦୁ ହଁ, କାରଣ ବର୍ଷା ପାଇଁ ଏବେ ସବୁ ଜ୍ୱର ଆସୁଛି ଆପଣ ସେପଟେ ହଉଚି?
ନା, ଜର ତ ନାଇଁ, ଛ ଏଇ ଯୋଉ ଡାଇରିଆ ବର୍ତ୍ତମାନ ଯୋଉ ଝାଡା, ବାନ୍ତି ଝାଡା ବାନ୍ତି ହଉଛି ଆଜ୍ଞା।
ଓଉ ହଁ, ଏଇ ବର୍ଷା ସିଜିନ୍ ରେ ପା ଝାଡା ବାନ୍ତି ହୁଏ। ନାଇଁ ଆମର ଘରେ ବି, ଜର ଫର ସମସ୍ତଙ୍କୁ ହେଲାଣି ତ, ଏଇ ଯୋ ଋତୁ ଚେଞ୍ଜ ଅ ଋତୁ ବଦଳେଇବା ପାଇଁ।
ମତେ ସେ ଡର ଲାଗିଲାଣି, କାରଣ ଜର ହବା ତମେ ଶୋଇ ପଡିବ ଝାଡ଼ା ବାନ୍ତି ହେଲେ ବେଶୀ ଡର।
ଆଜ୍ଞା ସେଇଟା ବହୁତ। ସେରା ରୋଗଗ୍ରସ୍ତ ଲୋକମାନେ ହେଇ ପଡୁଛନ୍ତି।
ହଁ ବା ସେ ଡାଇରିଆ ତ ହେଲେ ଅସୁବିଧା ଆଉ।
ଆପଣ ହୁସିଆରି ଇଏ କରୁଛ କାରଣ ଯେହେତୁ ଏଇନାକେ ପାଗ ବର୍ତ୍ତମାନ ଆରମ୍ଭ ହେଇଛି ଲଘୁଚାପ। ଇଏ ବର୍ତ୍ତମାନ ତିନି ଦିନ ଧରି ହବ।
ଆଜ୍ଞା।
ଆଉ ତା ଧୀରେ ଆମକୁ ସଚେତନ ରହିବାକୁ ପଡିବ ଆଉ ଆପଣ ଆପଣଙ୍କର କଣ ଏଇ ବର୍ଷା ଫର୍ଷାରେ ସ୍କୁଲ କଣ କଲେଜ ନା ବିଦ୍ୟାଳୟ?
ହଁ ମହାବିଦ୍ୟାଳୟ।
ଓ ମହାବିଦ୍ୟାଳୟ ଆପଣ ଏବେ ଯାଇ ପାରୁଛନ୍ତି ଏ ବର୍ଷାରେ?
ନାହେଁ ଟିକେ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଛି ସେଥିପାଇଁ ଆମକୁ ଛତା ର ସାହାଯ୍ୟ ପଡୁଛି ଯାହାକି ଆମେ ଦୁଇ ଚକିଆ ଯାନ ସାହାଯ୍ୟରେ ଛତାକୁ ଧରିକି ଯିବା ଆସିବା କରୁଛୁ।
ଆଉ ଇଏ ବି । ଆଜ୍ଞା ଆଉ ଆପଣ ଯୋଉ ବର୍ଷା ପୋଷାକ ବ୍ୟବହାର କରୁନାହାନ୍ତି? ଦୁଇ ଚକିଆ ଯାନରେ।
ବ ବର୍ଷା ପୋଷାକ ବ୍ୟବହାର ବି କରୁଛୁ ତା ସହିତ ଛତା ବି ବ୍ୟବହାର କରୁଛୁ। ସବୁ ଜିନିଷ ବ୍ୟବହାର କରୁଛି ଚାଲିଛି। ନଚେତ ଆଜ୍ଞା। ପାଠ ପାଠ ହଁ ପାଠ ପଢ଼ିଆ ର ଅସୁବିଧା ଟା ରହିବ ଯାହା ଫଳରେ କି ଆଗକୁ ପରୀକ୍ଷା ଅଛି ତା ଫଳ ମିଳିଲା ବେଳକୁ ବହୁତ କମିଯିବ ଆମର। ଉପ ଉପସ୍ଥାପନ ଖାତାରେ ସେଥିପାଇଁ ଆମେ
ଆପଣ ଯିବ ତ ପ୍ରତିଦିନ ଯିବାକୁ ବାଧ୍ୟ।
ଆଜ୍ଞା।
ଆଉ ପାଠ ପଢା ଜାଗା ଟେ ପ୍ରତେକଦିନ ଯିବା ଦରକାର କି ଖରା କି ବର୍ଷା କି ଶୀତ କାହିଁକି ନା ପାଠ ଦିନେ ଆମେ ବନ୍ଦ କଲେ ଆମର ହିଁ କ୍ଷତି।
ଆଜ୍ଞା ସବୁଦିନ ପ୍ରତ୍ୟେକ ଦିନି ଯିବାକୁ ପଡିବ ହୁଁ।
ପ୍ରତ୍ୟେକ ଦିନ ଯିବାକୁ ପଡିବ ଆଉ ଯାହା ଫଳରେ କି ଏ ପରୀକ୍ଷା ହେଲା ବେଳ ପରୀକ୍ଷା ସମୟରେ ନିଜକୁ ଆଉ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବନି।
ନାହିଁ ଆଜ୍ଞା।
ଯାହା ହଉ ପାଠ ସାଠ ପଢନ୍ତୁ ଚାକିରି ବାକିରି କରନ୍ତୁ। ଆଉ କଣ କରିବା? ଆଜି ବର୍ଷା ତ ବହୁତ ପିଲାଙ୍କୁ ଆମ ପିଲାମାନେ ଘରେ ଅଛନ୍ତି ସେମାନେ ବିଦ୍ୟାଳୟ ଯିବାକୁ ବିଲ୍ କୁଲ୍ ବି ରାଜି ହଉନାହାନ୍ତି ଏ ବର୍ଷା ପାଇଁ କିନ୍ତୁ ଯେହେତୁ ଘର ପାଖରେ ସ୍କୁ ସ୍କୁଲ ଅଛି ଆମେ କହୁଛୁ ଆପଣ ତମେ ମାନେ ଯାଅ କିନ୍ତୁ ପିଲାମାନେ ଯିବାକୁ ଅମଙ୍ଗ।
ହ୍ନ ପିଲାମାନଙ୍କୁ ବୁଝେ ସୁଝେଇ ପଠାନ୍ତୁ ସେମାନେ ପାଠ ପଢ଼ିଲେ ସିନା ଭବିଷ୍ୟତକୁ
ସେ ତାଙ୍କ ପିତା ମାତା ମାନେ ସେଇ ସେଟା ହଁ ମାରି ଦଉଛନ୍ତି ଯଦିଓ ମୁଁ ସେଥିରେ ଆଉ କିଛି ଅଧିକ ବୁଝେଇ ପାରୁନି।
ନଚେତ୍ ସେମାନେ ହଁ ଆଗକୁ ହଇରାଣ ହବାର ଉଠିବ ପ୍ରଶ୍ନ ଶିକ୍ଷକ ମାନେ କହିବେ ବର୍ଷା ପାଇଁ କାହିଁକି କାରଣ ବସୁଥ କାହିଁ ବନ୍ଦ କଲ ସେଥିଲାଗି ପିତା ଅଭିଭାବକ ମାନଙ୍କ ଠୁ ବୋହୁତ୍ ଅଭିୟାନ ଅଭିଭାବକ ମାନଙ୍କ ଙ୍କ ପାଇଁ ଯଦି ବନ୍ଦ ହୁଏ ତାହେଲେ ଅଭିଭାନକ ମାନଙ୍କୁ ସେମାନେ ବୋହୁତ୍ ସାରା ଗାଳି ଗୁଲଜ କରିବେ ଯାହାକି ତାଙ୍କୁ ବହୁତ ବାଧ୍ୟ, ମାନେ ତାଙ୍କୁ ବୋହୁତ୍ କଷ୍ଟ ଦବ ଅଭି ବାନ ମାନଙ୍କୁ। ସେଥିପାଇଁ। ଆପଣ ପ୍ରତ୍ୟେକ ଦିନି ଆପଣଙ୍କ ଦୁଇଟି ସନ୍ତାନଙ୍କୁ ପଠାନ୍ତୁ ବୁଝେଇ ସୁୁଝେଇ।
ନାଇଁ ସନ୍ତାନ ଯୋଉ ମୋର ସନ୍ତାନ ନୁହେଁ। ଆମ ଘରର ବଡ ଭାଇଙ୍କର କିନ୍ତୁ ସେମାନେ ବି ପିଲା ମାନଙ୍କ-ପିଲା ମାନେ ସେମାନେ ବି ରାଜି ହେଇଯାଉଛନ୍ତି ଯେହେତୁ ମୁଁ ସେ ଜାଗାଟାରେ ବାଧ୍ୟତାମୂଳକ କରିପାରୁନି। କିନ୍ତୁ ମୁଁ ସବୁ ଡେଲି ଯୋଉ ତାଙ୍କୁ ଏଇ କଥା କହୁଛିିକି ବର୍ଷା ହୋଉ ସ୍କୁଲ୍ ଯୋଉ ବିଦ୍ୟାଳୟ ବୋହୁତ୍ ଦୂର ବି ନୁହଁ ନିକଟରେ ଘର ନିକଟରେ ପୁରା ବିଦ୍ୟାଳୟ ଗୋଟେ ମାନେ ପ୍ରତେକ ଦିନ ଯାଆନ୍ତି କିନ୍ତୁ ପିଲାମାନେ ଯେହେତୁ ବର୍ଷା ହଉଛି ସେମାନେ ଉଠୁଛନ୍ତି ସକାଳୁ ବୋହୁତ୍ ଡେରି କରିକି। ତ ବିଳମ୍ବରେ ତ ବାପା ମା ମାନେ କିଛି ତ କହିନାହାନ୍ତି। କିନ୍ତୁ ଭଲ ଲାଗୁନି ସେମାନେ ଘରେ ସବୁବେଳେ ରହିଲା ଠାରୁ।
ଆଜ୍ଞା ଛୋଟ ଛୁଆ ସିଏ ତ ସେମିତି ହିଁ ହେବେ ତାଙ୍କୁ ଟିକେ ମନ କୁ ବୁଝେଇ ତାଙ୍କ ହଁ ସ୍ଵାସ୍ଥ୍ୟ ପ୍ରତି ସଚେତନ ରହିବେ। ଛୋଟ ଛୁଆଙ୍କ ମନ କୁ ଟିକେ ଜଗିକି ଚଳିବେ, ସେମାନଙ୍କ ମନର ମା ହଁ ମା ମନସ୍ ତାଙ୍କ ଶାରୀରିକ ଆଉ ବିକାଶ ପାଇଁ ଆମେ ଟିକେ ଭଲ ଭାବରେ ପଦକ୍ଷେପ ନେବା।
କାରଣ ବିଦ୍ୟାଳୟ ମହାବିଦ୍ୟାଳୟ ନ ଗଲେ ଆଉ ପିଲା ଘରେ ରହିଲେ କଣ ତ ଅଧିକ କିଛି ଲା
ଘରେ ରହିଲେ, ଘରେ ରହିଲେ ମୂର୍ଖ ହେଇଯିବେ। ଯା ଫଳରେ ଜିଦି ହେଇଯିବେ, ଜିଦିଆ ହେଇଯିବେ।
ଦିଦି ବୋହୁତ୍ ମାତ୍ରାରେ ହଉଛନ୍ତି ମନ ମନି କରସୁଛନ୍ତି ସବୁ ଥିରେ। ଖାଇବା ପିଇବା ଗାଧେଇବା।
ଆଜ୍ଞା। ଆଜି କାଲି ଦୁନିଆରେ ଛୁଆ ମାନଙ୍କୁ ଶିଶୁ ମାନଙ୍କୁ ଯତ୍ନ ନେଇ ବଡ କରିବା ପିତା ମାତାଙ୍କର କ ଗୋଟା ବଡ ଗୋଟେ ମହତ୍ଵପୂର୍ଣ୍ଣ କାମ ଟେ ହେଇଯାଉଛି, ଯାହାଫଳରେ ତାଙ୍କୁ ବୋହୁତ୍ କଷ୍ଟ ହୋଉଛି। ତାଙ୍କୁ ଛ ବଡ କରିବା ବୋହୁତ୍
କୁହଥିଲି କି, ଏବେ ବୋହୁତ୍ କଷ୍ଟ ଆଗ ଆଗେ ଆଉ ଏତେ ଆମ ବେଳେ କଷ୍ଟ ନଥିଲା କିନ୍ତୁ ଏବେ ବୋହୁତ୍ କଷ୍ଟ ଗୋଟେ ପିଲାକୁ ପାଳିବା ପାଇଁ।
ବର୍ତ୍ତମାନେ ସାମାଜିକ ଏ ଯୋଉ ବିଜ୍ଞାପନରେ ସାମାଜିକ ବିଜ୍ଞାପନରେ ପଶି ଯାଉଥିବାରୁ ସବୁଦିନି ପ୍ରତ୍ୟେକ ଦିନି ଅହରହ ସେମାନେ ମୋବାଇଲ୍ କୁ ଆ ନିଜର ସ ପାଖରେ ଛାଡିକି ପାଖରେ ଛାଡିକି କି ରହିିପାରୁନାହାନ୍ତି ଯାହା ଫଳରେ ସେମାନେ ଉ ପାଠ ପଢାକୁ, ଭୁଲି ଯାଉଛନ୍ତି ପଢି ପାରୁନାହାନ୍ତି
ନାଇଁ
ସେଥିଲାଗି ଟିକେ ସତ
ସିି
ନିହାତି ଭାବରେ, କାରଣ ବିଦ୍ୟାଳୟ ବି ବିଦ୍ୟାଳୟ, ମହାବିଦ୍ୟାଳୟରେ, ଆପଣଙ୍କର ଏତେ ସୁନ୍ଦର ଜ୍ଞାନ, ଯାହା ହଉ କାରଣ ଆଜିକାଆ ଆଜିିକା ଛୁଆ ବି ଆପଣ। ଆଉ ଆପଣ ବି କାଲିକାର ଭବିଷ୍ୟତ। ଆପଣ ଏତେଟା ମୁଣ୍ଡରେ ପୁରେଇଛନ୍ତି ସେଇଟା ବହୁତ ଖୁସିର ଗର୍ବର କଥା। କିନ୍ତୁ ଆମ ପିଲାମାନେ ଟିକିଏ ଅଝଟିଆ ହେଇଯାଇ
ଧନ୍ୟବାଦ। ଯେସେ ବଡ ହେଲେ, ତାଙ୍କର ବୁଦ୍ଧି ହେଲେ, ବିକାଶ ହେଲେ ସବୁ ସେ ବୁଝି ପାରିବେ, ଜାଣିପାରିବେ, ଆମ ପିତାମାତାଆମଙ୍କୁ କେତେ କଷ୍ଟ କରି ବିଦ୍ୟାଳୟକୁୁ ଛାଡୁଚନ୍ତି, କି ମହାବିଦ୍ୟାଳୟକୁୁ ଛାଡୁଚନ୍ତି, ପାଠପଢାର ପରିସ୍ଥିତି, ବ୍ୟବସ୍ଥା ଅବସ୍ଥାକୁ ଦେଖି ସମସ୍ତେ ମୁଣ୍ଡରେ ପୁରେଇବାକୁ ଚେଷ୍ଟା କରିବେ, ବୁଲି ମୋର ଆଶା ରହିଛି। ନିଶ୍ଚିତ ପୁରେଇବେ ମଧ୍ୟ।
ନିଶ୍ଚିତ ଭାବରେ କଣ କରିବା କିନ୍ତୁ ଆଉ ଆପଣଙ୍କର ପଢାପଢି ବି ସବୁ ଭଲ ଚାଲିଛି?
ଆଜ୍ଞା ଆପଣ, ଆମର ଏଇନା ପରୀକ୍ଷା ସଇଲା ବର୍ତ୍ତମାନ।
କୁ ବିଭାଗରେ ପଢୁଚି?
ସଂସ୍କୃତ ବିଭାଗ।
ଆଜ୍ଞା ସଂସ୍କୃତ ବିଭାଗର ଛାତ୍ରୀ ଅଟେ।
ଆଜ୍ଞା ଆଜ୍ଞା ଆପଣଙ୍କ ମହାବିଦ୍ୟାଳୟଟି ଆମ ନିକଟରେ ନା ଟିକିଏ ଦୂର ଅବସ୍ଥିତ।
ନା ବହୁତ ନିକଟରେ? ଆମ ନିକଟରେ ହିଁ ରହିଛି, ଯାହା ଫଳରେ କି ମୁଁ ମୋର ଦୁଇ ଚକିଆ ଯାନରେ ମୁଁ ଯାହାଫଳ କି ମୋ ଦୁଇ ତକି ଦୁଇ ଚକିଆ ଯାନରେ ବର୍ଷାର ବସ୍ତ୍ର ପିନ୍ଧିକି, ପରିଧାନ କରିକି ସେଠାକୁ ମୋ ଦୁଇ ଚକିଆ ଯାନ ଦ୍ୱାରା ଗମନ
ପଢ ପାଠ ଅଧ୍ୟୟନ କରିବା ପାଇଁ ଯାଉଛନ୍ତି। ଯାହା ହଉ, ଖୁସି ଲାଗିଲା ଶୁଣିକି ଯେ ପ୍ରତିଦିନ, ପ୍ରତିଦିନ ଅ ଯୋଉ ହଁ କଣ, ସମାନୁବର୍ତ୍ତିତ ହେଇଯିବା, ନିହାତି ଆବଶ୍ୟକ, ପାଠ ପଢିବା ପାଇଁ।
ଆଜ୍ଞା। ଗୋଟେ ଶ୍ରେଣୀ, ଗୋଟେ ର ଆଜ୍ଞା, ଆଜ୍ଞା।
ବର୍ତ୍ତମାନ ଆପଣ ଟିକେ କଲ୍ ଟିକେ ସମାପ୍ତ କରନ୍ତୁ। ମୁଁ ଫାଙ୍କା ହେଲେ, ନିଶ୍ଚିିତ ଭାବରେ ଆଉ ଥରେ କଥା ହେବି ଆପଣଙ୍କ ସାଙ୍ଗରେ।
ଆଜ୍ଞା ଧନ୍ୟବାଦ ନମସ୍କାର।
ଧନ୍ୟବାଦ ନମସ୍କାର।